କର ଦିଦି।
ନମସ୍କାର କଣ କରୁଚନ୍ତି?
ମୁଁ ଏବେ ଖାଇକି ଉଠିଲି ଆଉ।
ଆଚ୍ଛା ଆଚ୍ଛା ମୁଁ ବର୍ତ୍ତମାନ ଖାଇବାକୁ ଯାଉଥିଲି ଆଉ। ଆଉ କଣ ଖାଇଲ?
ରୁଟି ତରକାରୀ।
ଆଚ୍ଛା ଆଚ୍ଛା ଆ ରୁଟି ତରକାରୀ ଖାଇଲ ଆପଣ ଟିକେ ଉଚ୍ଚ ସ୍ଵରରେ କଥା ହଉନାହାନ୍ତି କାରଣ ଆପଣଙ୍କର ଯୋଉ ଧୀର ସ୍ଵରରେ ଟିକେ ଶୁଣା ଯିବାର କମ୍ ଶୁଣା ହଉଛି ବୁଝିପାରିଲ ନା। ଆଛା। ଆଛା ଆପଣଙ୍କର କିଛି ପ୍ରୋବ୍ଲେମ୍ ମାନେ ଅସୁବିଧା ହଉଚି କି ମୋବାଇଲରେ?
ନାଇଁ ଅସୁବିଧା କିଛି ହଉନି।
ଏ ଆଚ୍ଛା ଯୋଉ ବର୍ଷା ଯୋଗୁରୁ ବୋଧେ କିଛି ଯୋଉ ଏଇ ଆପଣଙ୍କର ଯୋଉ ମୋବାଇଲ ନେଟୱାର୍କ କିଛି ପ୍ରୋବ୍ଲମ୍ ଯୋଉ ଅସୁବିଧା ହଉଥୁବ ନାଇଁ। ଆଚ୍ଛା ଆଚ୍ଛା ଆଉ ଖାଇଚନ୍ତି ତାହେଲେ ରୁଟି ତରକାରୀ ଖାଇଚନ୍ତି।
ଆଜ୍ଞା ଆପଣଙ୍କର କଣ ରୋଷେଇ ହେଇଛି?
ଆମର ରୋଷେଇ ଆଜି ହେଇଛି କଁ କଇଲେ ଆଜି ବାସ୍ ଖାଲି ରୁଟି ହେଇଚି ବଟ୍ ତରକାରୀ କିଛି ହେଇ ନି ଆମେ ଆଜି ଖାଲି କ୍ଷୀରରେ ଖାଇବାକୁ ଭାବିଚୁ ଯେ ଏଇ ଏଇ ବର୍ଷା ଦିନ ଟିକେ ହେଇଯାଇଚି ତ ଦିନରେ ଟିକେ ଆଜି ଯେହେତୁ ଶୁକ୍ରବାର ଥିଲା ତ ଟିକେ ଏମାନେ ସମସ୍ତେ ଆମିଷ ଖାଇଦେଇଚନ୍ତି ତ। ବର୍ଷା ଦିନରେ ତା ସହିତ ଆମ୍ବ, ପଣସ ଖାଇ ଦେଇଚନ୍ତି ବହୁତ ସାରା ଝାଡା ବାନ୍ତିରେ ଆମ ମା ବାପା ପଡିିଚନ୍ତି ତ ସେଥିପାଇଁ ଆଜି ଟିକେ ସୂକ୍ଷ୍ମ ଖାଦ୍ୟ କରି ଚୁ ଆଉ ଚୁଡା ଖାଇଲେ ବହୁତୁ ଭଲ ଝାଡା ପ୍ରତି ବୁଝିଲେ ନା ଆଉ ଆପଣଙ୍କର ସେ ଏରିଆରେ ସବୁ ଏମିତି ବର୍ଷା ଦିନେ କଣ ସବୁ କେମିତି ହଉଚି ସବୁ ଖାଇବା ପିଇବା? ଲୋ ଦେହ କର ସବୁ ଦେହ ପା ସବୁ ଭଲ ଅଛି ନା?
ଦେହ ପା ତ ଭଲ ରହୁଚି କି ନ୍ତୁ ବର୍ଷା ପାଇଁ ଲୋକମାନେ ହଇରାଣ ହଉଚନ୍ତି। ରୋଡ କାନ୍ଦୁଅ ହଉଚି ଲୋକ ପଦାକୁ ଯାଇ ପାରୁନାହାନ୍ତି। ବିଜୁଳି ବି ରହୁନି ଅସୁବିଧାର ସମୁ ହଉଚନ୍ତି ଗାଁ ଲୋକମାନେ।
ଆଚ୍ଛା ତାହେଲେ ଇଏ ତ ଆପଣଙ୍କର ରହିଲା ଏ ସମସ୍ୟା ଆଉ ଯୋଉ ଖାଇବା ପିଇବା ସମସ୍ୟା ସମସ୍ତଙ୍କ ଠିକ ଦେଖନ୍ତୁ ଆମର ଖାଦ୍ୟ ହିସାବ ରେ ଆମେ ଏଇଟା ଚତୁର୍ମାସ ଚାଲିଚି ଆପଣ ଜାଣିଚନ୍ତି ନା ଏଇ ମାସରେ ବହୁତୁ ସାରା ମାଛ ହଉଚନ୍ତି। ଖାଦ୍ୟରେ ବସୁଚନ୍ତି ତ ଖାଦ୍ୟ ପ୍ରତି ଟିକେ ସତର୍କ ହେବେ। ଆପଣଙ୍କର ସେ ଏରିଆରେ ମାଛି ପାଛି ହେଲେ ଆପଣ କଣ କେମିତି ଖାଦ୍ୟକୁ ଖାଆନ୍ତି କେମିତି ରଖନ୍ତି କହିଲେ?
ମାଛି ହେଲେ ରାତିରେ ତ ଅ ଘରେ ଲୋକ ସଫା କରି ଦିଅନ୍ତି ଘର।
ଖାଦ୍ୟକୁ ମନେ ରଖନ୍ତୁ ଘୋଡେଇକି ରଖିବେ ରାତି ହଉ କି ଦିନ ହଉ ମାଛି ତ ମାନେ ଯୋଉଠି ଅପରି ଷ୍କାର ହବ ସେଠି ହିଁ ମାଛି ଆସି ବସିବେ ବୁଝିପାରିଲେ ଆପଣ ଟିକେ ଚେଷ୍ଟା କରିବେ ଆପଣଙ୍କର ଘର ଆଉ ଆପଣଙ୍କ ପରିବେଶ କେମିତି ସଫା ସୁତୁରା ରହିବ ଆପଣ ସେଇପାଇଁ କିଏ ବହୁତୁ ଚେଷ୍ଟା କରିବେ କାରଣ ଆପଣଙ୍କ ହା ତରେ ହିଁ ଆପଣଙ୍କ ପରିବାର ଯଦି କିଛି ଯଦି ଆପଣଙ୍କ ଦ୍ଵାରା ପରିବାର ପରିବେଶ ସୁ ମାନେ ପରିଷ୍କାର ହେଇପାରୁଚି ତ ଟିକେ ଚେଷ୍ଟା ଜାରି ରଖିବେ ଆଉ ବୁଝିପାଇଲେ ନା? ଆପଣଙ୍କ ଚତୁଃପାର୍ଶ୍ଵରେ କଣ ସବୁ ଅପରିଷ୍କାର ଦିନିଷ ଅଛି କି ପରିଷ୍କାର ଦିନିଷ ଅଛି ଟିଏ କହିଲେ।
ଆମର ତ ସବୁଆଡ଼େ କଂକ୍ରିଟ କରିଦେଇଚନ୍ତି।
ଆଚ୍ଛା ଆଚ୍ଛା ଆପଣଙ୍କର ରାସ୍ତା କରିଦେଇଚନ୍ତି କୋହୁଚନ୍ତି ଆଉ, ନାଇଁ? ଆଚ୍ଛା ଆଉ ସବୁ ଅଳିଆ ଆବର୍ଜନାକୁ ଆଚ୍ଛା ଆପଣ ଟିକେ ଉଚ୍ଚ ସ୍ବରରେ କହିଲେ ଭଲ ହବ। କାହିଁ କହିଲେ ଟିକେ ଉ ଚ୍ଚ ସ୍ବରରେ କହିବାଟା ହିଁ ବୋହୁ ଦରକାର ମୁଁ ଆଶା କରୁଚି ହୁଁ।
ଆଜ୍ଞା କୁହଁ।
ଆଚ୍ଛା ଏମତି ଇଁ ତାହେଲେ ଆ ପଣ କୋହୁଚନ୍ତି ତେ ଆପଣଙ୍କ ଚତୁଃପାର୍ଶ୍ଵରେ ବୋହୁତୁ ଅଳିଆ ମାନେ ନାହିଁ କିନ୍ତୁ ରାସ୍ତା ପାସ୍ତା ସବୁ ତିଆରି କରିଦେଇଚନ୍ତି, ନାଇଁ?
ଆଜ୍ଞା।
ଆଚ୍ଛା ଆପଣଙ୍କର ସେ ଏରିଆରେ ମଶା ହୋଉଚନ୍ତି ନାଁ ମଶା ହୋଉନାହାନ୍ତି?
ହଁ ରାତି ସମୟରେ ମଶା ହୋଉଚନ୍ତି।
ମଶା ହେଲେ ଆପଣ କଁ କରୁଛନ୍ତି ଆପଣଙ୍କର ମ ଶା ପାଇଁ କଣ କିଛି ବ୍ୟବସ୍ଥା କରିଚନ୍ତି?
ବର୍ଷା ହେଲେ ଯଦି ବିଜୁଳି ରହୁନାହିଁ
ନାଇଁ ନାଇଁ ମୁଁ ଆପଣଙ୍କୁ ପଚାରୁଚି ଯେ ମଶା ମଶା। ଯଦି ହୋଉଚନ୍ତି।
ବିଜୁଳି ନ ରହିଲେ ହିଁ ମଶା ହୋଉଚନ୍ତି।
ଆଚ୍ଛା ଆଚ୍ଛା।
ନହେଲେ ଏତେ ମଶା
ଆଉ ମଶା ଯିବା ପାଇଁ କିଛି ଉପାୟ ଦେଲେ ମୁଁ ବୋହୁତ ଖୁସି ହେବି ଦେଖିଆ କହିଲେ। ମଶା ମଣିଷକୁ କାମୁଡି଼ବନି କଁ ବ୍ୟବହାର ଆମେ କରିବା କୁହନ୍ତୁ।
ଅ ରାତିରେ ଶୋଇଲା ବେଳେ ମଶୁରୀ ବ୍ୟବହାର କରିପାରିବେ ନହେଲେ ଏ ଧୂପ ଆଉଚି ମଶା ଧୂପ ଆଜ୍ଞା।
ଦେଖନ୍ତୁ ମଶା ଧୂପ ଆମ ମାନେ ନାକ ପାଖରେ ଯେହେତୁ ଆମର ସେଇ ଉଁ ମଶା ଧୂପର ଯୋଉ ଧୂଆଁଟା ଆମ ନାକ ଭିତୁରୁ ଯାଉଚି ରୋଗ ସୃଷ୍ ଚି କରୁଚି ବୁଝିପାରିଲେ ନା ତ ଆମେ ସକି ନବା ଯେମିତି ଆମେ ମଶୁରୀ ଟାଙ୍ଗିକିଣି ଶୋଇବା ମଶୁରୀ ଟାଙ୍ଗିକି ଶୋଇଲେ କଁ ହୋଉଚି ନାଁ ମାନେ ଆମ ଶରୀର ପାଇଁ ଏକଜରେ ଆମ ଅର୍ଥ ଖର୍ଚ୍ଚ ବି ଟିକେ ବନ୍ଦ ହେଇଯିବ କାଣ ମଶା ଧୂପ ଦେଖନ୍ତୁ ଆପଣ ଦେଲେ ରାତିଯାଙ୍କ ଅ ମଶା ଧୂପ ଦେଲେ ତ ଆପ କବାଟ ଦେଇ ଶୋଇବେ ସେ ଧୂଆଁ ସବୁ ମାନେ ଏକ୍ ଏକେରେ ବାୟୁ ମନର ରୁଶିତ ହୋଉଚି ଘର ସାରା ଧୂଆଁ ହୋଉଚି ରୋଗ ହୋଉଚି ବୁଝିପାଇଲେ ନାଁ? ତ ମଶାରୀ ଏବେ ଆପଣ ଟିକେ ଚେଷ୍ଟା କରିବେ ବୁଝିଲେ?
ଆଜ୍ଞା।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କ ବାପା ମା ଜେଜେମା ଜେଜେ ସବୁ ଭଲ ଅଛନ୍ତି ନାଁ?
ସମସ୍ତେ ଭଲ ଅଛନ୍ତି କା ଆ
ମୁଁ ଶୁଣିଥିଲି ପା ଆପଣଙ୍କ ମା ଦେହ ଉଁ ଖରାପ ଅଛି। ମା ଡାକ୍ତରଖାନା ଯାଇଥିଲେ ଏଇ ଆଠ ଦଶ ଦିନି ହେବ। କଁ ହେଇଥିଲା କି?
ତାଙ୍କର ଏଁ ଜରରେ ପଡ଼ିଥିଲେ।
ଜରରେ ହେଇଥିଲା?
ଅଣ୍ଡା ଜ୍ୱରରେ ପଡ଼ିଥିଲେ।
ଆଚ୍ଛା ଆଚ୍ଛା, ତାହେଲେ ଆପଣ କହୁଛନ୍ତି, ଥଣ୍ଡା ଜ୍ୱରରେ ପଡିଥିଲେ। ଏଇ ଥଣ୍ଡା ଜ୍ୱରରୁ ଭାବ ଜର ହେଲେ ଆମେ ପ୍ରଥମେ ମେଡିକାଲ କୁ ମାନେ ଡାକ୍ତରଖାନା କୁ ନଉଛେ। ଆମେ ପ୍ରଥମେ ଥଣ୍ଡା ଜ୍ୱରକୁ ପ୍ରାକୃତିକ ଚିକିତ୍ସା ଆଁ କଲେ, ଟିକେ ଆମେ ଭଲରେ ଭାବୁଛି ଶରୀର ଭଲ ହବ। ଯେମିତି ଆମର ସିଙ୍ଗଡାହାର ପତ୍ର। ତାକୁ ଯଦି ଅଢେଇ ମାନେ ଅଢେଇଟା ପତ୍ର ବାଟ୍ ଟିକି ମରିଚ ଗୁଣ୍ଡ ପିଇଲେ, ଆମର ଜର ଟା ଯାଉଚି। ଥଣ୍ଡା ଆମର ଅଦା ମଉ ରସ ଖାଇଲେ ବି ଥଣ୍ଡା ଟିକେ ଯାଉଛି। ଆପଣ ଯୋଉ ଡାକ୍ତରଖାନା ନଉଚନ୍ତି। ପ୍ରଥମେ ଆପଣ ପ୍ରାକୃତିକ ଚିକିତ୍ସା କରନ୍ତୁ।
ଆଉ ତାକୁ ଏତିକ ପ୍ରାକୃତିକ ଚିକିତ୍ସା ବ୍ୟବହାର କରିସାଇଲା ପରେ, ଡାକ୍ତରଖାନା ନେଇଥିଲୁ।
ଆଚ୍ଛା ଆଚ୍ଛା, ଆପଣ ପ୍ରାକୃତିକ ଚିକିତ୍ସା କରିସାରିଲା ପରେ, ଥଣ୍ଡା ଜ୍ୱରର କମିଲାନି ନାଇଁ। ତାହେଲେ ଆପଣ ଜାଣନ୍ତୁ, ଆପଣଙ୍କ ମାଆଙ୍କ ଦେହ କେତେ ଖରାପ? ଆପଣ ତ କହୁଛନ୍ତି, ଚତୁରପାର୍ଶ୍ୱ ଭଲ ଅଛି। ତାହେଲେ, ଖରାପ କେମିତି ହେଲା, କହିଲେ କୁହନ୍ତୁ?
ରି ଅ ଋତୁ ବଦଳୁଛି।
ଆଛା ଆଛା, ହଁ, ହଁ। ଠିକ୍ କଥାଟି କହିଲେ ଋତୁ ପରିବର୍ତ୍ତନ ହଉଛି ଯେହେତୁ ଗ୍ରୀଷ୍ମ ଦିନ ଥିଲା। ବର୍ତ୍ତ ର୍ତ୍ତମାନ ବର୍ଷା ଦିନ ଆଇଲା। ଖାଇବା ପିଇବା ଦେଖନ୍ତୁ, ଆପଣ ତାଙ୍କୁ ପ୍ରାକୃତିକ ଚିକିତ୍ସା ଦେଲେ। ଆପ୍ ଆପଣ କିନ୍ତୁ ଥଣ୍ଡା ପାଣି ପିଆଇଲେ, ବୁଝିପାଇଲେ ନା! ଆପଣ କଣ କରିବେ ନା ପାଣି କି ଗରମ କରି ଫୁଟାଇକି, ଛାଣିକି, ଥଣ୍ଡା କରି ପିଇବାକୁ ଦେବେ। ବୁଝିପାଇଲେ ନା!
ଆଜ୍ଞା।
ଆଚ୍ଛା, ଆଚ୍ଛା। ଋତୁ ପରିବର୍ତ୍ତନ ଯୋଗୁରୁ, ଆପଣଙ୍କ ମା'ଙ୍କ ଦେହ ବହୁତ ଖରାପ ଅଛି ନାଇଁ?
ଆଜ୍ଞା।
ଆଜ୍ଞା, ଆଜ୍ଞା, ଆଚ୍ଛା, ଆଉ ଆପଣଙ୍କ ଦେହ ସୁସ୍ଥ ଅଛି ତ?
ଆଜ୍ଞା।
ଆଛା। ଆଉ, କୋଉ ବିଷୟରେ ପଚାରନ୍ତୁ? ମୁଁ ଆପଣଙ୍କୁ କହିବି, ଯଦି ମୋ ପାଖରେ କିଛି ଉତ୍ତର ଥିବ। ଆଉ କିଛି ମତେ କୁହନ୍ତୁ।
ସେମିତି କଲ୍ କରିଥିଲି ଆଉ-ଉ। ଦେଖିଲି ଆପଣ ଖାଇସାଇଲେଣି ନା ନାଇଁ? ଆପଣ ତ ଖାଇନାହାନ୍ତି। ଆଉ ରୋଷେଇ ତ କରିଛା କରିନାହାନ୍ତି, କହୁଛନ୍ତି ଖାଲି ରୁଟି କରୁଛନ୍ତି।
ରୁଟି କରିଛି କ୍ଷୀର କରିଛୁ, ଏଇଥିପାଇଁ ଯେ ବର୍ତ୍ତମାନ ମୁଁ ସୁସ୍ ତ ଅଛି, ମୁଁ ଯଦି କୁଣା ତରକାରୀ କରିକି ଟିକେ ଖାଇଦେବି। କିନ୍ତୁ ଆମର ଅ ଯେହେତୁ ସିଏ ଅସୁବିଧାରେ ରୋଗରେ ପଡିଛନ୍ତି ନା, ତ ସେଠି ଭଲ ଲାଗୁନି ଖାଇବା ପାଇଁ। ଆଜି ମୁଁ ଭାବୁଛି ବି କିଛି ନ ଖାଇ ପାଇଁ, କିନ୍ତୁ ନ ଖାଇଲେ ଶରୀର ଟା ଅସୁସ୍ଥ ହେଇଯିବ। ସମସ୍ତେ ଯେହେତୁ ରୋଗରେ ପଡିଲେଣି। ତ, ମତେ କିଛି ନା କିଛି ଖାଇବାକୁ ପାଇଁ ପଡିବ। ବୁଝିପାରିଲେ!
ହଁ, ନିହାତି, ନିହାତି।
ଆଚ୍ଛା, ତାହେଲେ ଆପଣ ଆଜି କିଛି, ବହୁତ ଶିକ୍ ଶିଖିବାକୁ ପାଇଲେ ଯେମିତି ଆମର ଅଁ ପମ୍ ଋତୁ ପରିବର୍ତ୍ତନ ହେଲେଠୁ, କଣ ସବୁ ହଉଛି? ମୁଁ, ବି ଆପଣଙ୍କ ପାଖରୁ ଆଜି କିଛି ଶିକ୍ଷା ପାଇଲି। କାରଣ ଆପଣ ଗୋଠୁ କଥା ହେଇକି ମତେ ଭାରି ଖୁସି ଲାଗିଲା ମୋ କଥା ଆପଣଙ୍କୁ କେମିତି ସବୁ ଲାଗିଲା କୁହନ୍ତୁ?
ବହୁତ୍ ବଢିଆ ଲାଗିଲା।
ଆଛା ଆଛା ବହୁତ୍ ଭଲ ଲାଗିଛି ଆପଣ ତାହେଲେ ଚେଷ୍ଟା ଆ ଆପଣଙ୍କର ଯାହାବି କିଛି ଅସୁବିଧା ହବ କାରଣ ମୁଁ ଟିକେ ଏ ବିଷୟରେ ଜାଣିଛି ନା ତ ଯଦି ଆପଣଙ୍କ ଘରେ କିମ୍ବା ଦେହ ଖରାପ ହେଲେ କାହାର ଆପଣ ମୋ ମତେଟିକେ ପଚାରି ପାରିବେ ମୁଁ ଫାଷ୍ଟେ ଆପ୍ ପଣୁ କିଛି ଉପାୟ ଦେବି ଆପଣ ସେ ଉପାୟ କରିବେ ଯଦି ନହେଲା ଆପଣ ଆପଣଙ୍କ ଘରେ ଦେଖେଇବେ ନା ଆଉ କଣ କିଛି କହୁଛନ୍ତି କୁହନ୍ତୁ।
ନାଇଁ ଏଥର ଯଦି ଦେହ ଭଲ ନ ହୁଏ ଆପଣଙ୍କ ପରାମର୍ଶ ନେବି।
ଆଛା ଆଛା। ଆଚ୍ଛା ଆଉ ଠିକ ଅଛି ମତେ କିନ୍ତୁ ଆପଣଙ୍କ ସହିତ କଥା ହେଇକି ବହୁତ କିଛି ଶିଖିବାକୁ ମିଳିଲା। ଆ ମତେ ଭଲ ବି ଲାଗିଲା ଆଉ ଯଦି ସମୟ କିଛି ଆପଣଙ୍କୁ ଥି ବ ଯଦି ଯଦି ମୋର କିଛି ଦରକାର ପଡେ ତ ମୋ ସାହାଯ୍ୟ ଆପଣ ନେଇ ପାରିବେ। ବୁଝିପାରିଲେ ନା।
ନିହାତି ନିହାତି।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କୁ ମୁଁ ଏତିକି ଖାଲି କହିବି ଯେ ଆପଣ ଏବେ ଠାରୁ ଟିକେ ସିଝା ପାଣି ପାଣିକି ଫୁଟେଇକି ଛାଣିକି ପିଅନ୍ତୁ। ଆଉ ପିଇବା ଦ୍ଵାରା ଟିକେ ବହୁତ କିଛି ଉପକାର ହଉଚି। ଆଉ ଆପଣ ସହିତ ଆପଣଙ୍କ ଘରର ପରିବାରକୁ ଟି ଟିକେ ଯଦି ଚାହିଁବେ ସତର୍କ କରରେଇ ପାରିବେ ନା କଣ କହୁଛନ୍ତି।
ନିହାତି।
ଆଚ୍ଛା ଆଚ୍ଛା ହଉ ଠିକ ଅଛି ଆଉ ଆଉ ମୁଁ ତ ଯାହାବି ହେଲେ ମତେ ଏନା ଖାଇବା ପାଇଁ ପଡିବ ନା ମୁଁ ବର୍ତ୍ତମାନ ଯାଉଚି ଖାଇବା ପାଇଁ।
ହଁ ଆପଣ ଖାଇଦିଅନ୍ତୁ ବେଶୀ ରାତି ହେଲେ ଖାଇବା
ଓ ଅଧିକ ରାତି ହେଲେ ଖାଇଲେ ବହୁତ ଖରାପ ଆପଣ କହୁଛନ୍ତି ତ ହଜମ ହବନି। ଠିକ ଅଛି ଆଉ ଆଜ୍ଞା ଆଜ୍ଞା ମୁଁ ରଖୁଚି ଏବେ ଆପଣ ଟିକେ ରଖନ୍ତୁ ଆଉ?
ଆଜ୍ଞା ନମସ୍କାର।